ନମସ୍କାର।
ଦେହ ଭଲ ନାଇଁ, ମାମାଙ୍କୁ କିଛି କହିବନି ହେଲା।
ଆଜ୍ଞା ନମସ୍କାର।
ନମସ୍କାର।
କଣ କର କଣ କରୁଛନ୍ତି?
ମୁଁ ବସିଛି ଆଉ ବାହାରେ।
ଆପଣଙ୍କର ଦେହ ଠିକ ଠାକ ଅଛି। ଆପଣ ଖ ଖରାବେଳେ କଣ ଖାଇଥିଲେ?
ଖାଇଥିଲି ଭାତ, ଡାଲି ଖଟା, ବେସନ ତରକାରୀ ଆଳୁବାଇଗଣ ଚକଟା, କାକୁଡ଼ି
ଆଜ୍ଞା। ଆଜ୍ଞା ଆପଣଙ୍କୁ ମୋର ଗୋ, ଆପଣଙ୍କୁ ମୋର ଗୋଟିଏ କଥା କହିବାର ଅଛି?
କୁହନ୍ତୁ।
ଆପଣ ମନ ଦୁଃଖ କରନ୍ତୁ ନାହିଁଁ। ଆମେ ଦି ଦିନି ହେଲା, ଆପଣଙ୍କୁ ବୁଲେଇବା ପାଇଁ ନେଇକି ଯାଇପାରିନୁ। ତ ଆର ଭିତ ବୁଧବାର ଦିନ ସରିଲେ ଆମେ ଶୀଘ୍ର ଯିବା। ମାମୁଁ ଘର ଆଗେ ନ ଯାଇକି, ଯିବା ଛତିଆ ମନ୍ଦିର। ହ୍ୟାଲୋ ଆଜ୍ଞା।
ହଁ ଦେଖିବା କଣ ହଉଛି?
ନାଇଁ ଦେଖିବା ନୁହେଁ, ଆମେ ସେଦିନ ଶୀଘ୍ର ଯାଇଁକି ବୁଲାବୁଲି ଟିକେ କରିକି, ମାମୁଁଙ୍କ ଘରକୁ ଯିବା।
ମୁଁ କାଲି ଭାବୁଥିଲି, ଚାରିଟା ବେଳକୁ ପଳେଇବି ଟିକିଲି ଦେଇ ଘରକୁ। କାଲି କଣ କହିଲେଣି ନେମାଳ ଯିବେ।
ନାଇଁ କାଲି କାଲି କାଲି ହିଁ ନେମାଳ ଯିବେ। ମୁଁ ବି ନମକୁ ଆମ୍ ମୁଁ ବି ନେଇକି ଯିବି।
ଆପଣ
ଆଜ୍ଞା।
ଆଜି ଆସିଥିଲି ଇଏ ନବାକୁୁ, ସେ ଯୋଉ କଣ ତାଙ୍କ ନାଁ ଜିତୁ, ତମେ ଚିହ୍ନିନ ହେ ପାଟପୁର ନା କଣ ସେପଟର
ଆଜ୍ଞା।
ସିଏ ଆସିଥିଲେ। ମତେ କହୁଚି ବିଲେଇ ବାହାରୁନୁ ଯିବୁ ବେ, ମୁଁ କହିଲି ତମ ସାଙ୍ଗେ କିଏ ଯିବ ବେ। ନା ବେ ମୁଁ ନେଇକି ଯିବି, ମୁଁ କହିଲି ମୁଁ ଯିବିନି ତମ ସାଙ୍ଗରେ।
ଆଜ୍ଞା।
ସିଏ ମତେ ଚିହ୍ନିଚି ନାଁ ଛୁଆ ବେଳୁ
ଆଜ୍ଞା ଆପଣଙ୍କ ବିଷୟରେ ସିଏ ଖରାପ କଥା ଆମ ଆଗରେ କହିଥିଲେ ଥରେ।
କେବେ?
ସିଏ ହେଲାଣି ଯେବେ ଉଁ ଆପଣ ନାଇଁ ନାଇଁ ସିଏ ଯେବେ ମୋ ସହିତ ଦିନେ ରାତ ରାତିରେ ଯାଇଥିଲେ, ପେସେଣ୍ଟ ଛାଡିବା ପାଇଁ।
ହଁ- ହଁ- ହଁ।
ସେବେ ମତେ ଦିନେ ଗୋଟେ କଥା କହିଥିଲେ।
କଣ କହିଥିଲେ କୁହ?
ଏଥେରେ କଣ କହିହବ କି?
ହିନଟ୍ସ ମାନେ ଗୋଟେ ଉଦାହରଣ ଦିଅ ମୁଁ ବୁଝିଯିବି।
କି। ମାନେ ଆମର ସେ ଯୋଉ ଆପଣଙ୍କର ଯୋଉ ଚକ୍ଷୁ ଚିକିତ୍ସାଳୟ ଅଛି। ତ ସେଠି। ଏସବୁ ପିଲା ମାନେ ସେଠିକା ପିଲାମାନେ। କେହି ଗୋଟେ ମାନେ ସୁଶୀଳ। ନାହାନ୍ତି। ଆଜ୍ଞା।
ସମସ୍ତଙ୍କ କଥା କହିଥିଲେ ନା ମୋ କଥା ଏକା।
ସମସ୍ତଙ୍କ କଥା କହିଥିଲେ ତାପରେ ଆପଣଙ୍କ କଥା ଗୋଟେ ପଦେ କହିଥିଲେ। ତ ମୁଁ ସେତିକି ତାଙ୍କୁ ମୁଁ କହିଲି। କି ଆପଣ ଆସିଛନ୍ତି ଆପଣ ବସନ୍ତୁ ଆଉ ମତେ ମୁଁ କାର୍ଯ୍ୟ କରିବାକୁ।
କଁ କଇଥିଲା।
କହିଥିଲେ କି ଆଉ। ଏଇ ଯୋଉ ଆମର କେନ୍ଦୁ ପାଟଣା ରେ ଜଣେ ଝିଅଟା ଆସୁଛି ମୁଁ କହିଲି। ହଁ କଣ ହେଇଛି ନା। ତାଙ୍କର ହଜାର ଆଡେ ଇଏ ‌।
କହିଦେଲନି ତାଙ୍କର ହଜାର ଆଡ଼େ ନୁହେଁ ତାଙ୍କ ପଛରେ ହଜାରେ।
ମୁଁ କାହିଁ ସେ କଥା କହିବି କି ମୁଁ କହିଲି ଆପଣ। ଶୁଣନ୍ତୁ ମୁଁ କହିଲି କି ଆପଣ ଯାହା ବିଷୟରେ ଜାଣିନାହାନ୍ତି ତ। ବସନ୍ତୁ ଆଉ ମତେ ମୋ କାମ କରିବା ପାଇଁ ଦିଅନ୍ତୁ।
ହୁଁ। ଶଳା ଖାଇବ ମୋଠୁ ଆଉ କୋଉଦିନ ଖାଲି ଦେଖା ହଉ ସିଏ ଅଭଦ୍ର।
ଆଜ୍ଞା। ଆପଣ ବର୍ତ୍ତମାନ କୋଉଠି କି ଆପଣଙ୍କ ଗାଡି ସାଉଣ୍ଡ ସୁଭାହଉଛି ‌।
ମୁଁ ବର୍ତ୍ତମାନ ଆମ ପୁରୁଣା ଘର ଗେଟ୍ କତିରେ ବସିଛି।
ଗେଟ୍ ପାଖରେ କଣ ପାଇଁ ବସ
ମାନେ ଗେଟ୍ ଭିତରକୁ ବସିଛି ଆବାଜ ଟା ଆମ ଘର। ଯେହେତୁ ରୋଡ଼ ଉପରେ ହଉଛି ‌।
ନା ଆପଣ ଯୋଉ ଗେଟ୍ ମେନେ ଗେଟ୍ ପାଖରେ ଚେୟାର ପାକେଇ ବସିଛନ୍ତି।
ନା ନା ପିଣ୍ଢା ରେ ବସିଛି।
କିଏ କିଏ ବସିଛନ୍ତି। ଆଉ ଅନ୍ୟ ମାନ ଘରେ କେହି ନାହାନ୍ତି।
କେହି ନାହାନ୍ତି ମୋ ସାନ ମା ଖାଲି ଅଛି ସିଏ ସେପଟ ଦୂଆର ମୁଅରେ ମୁଁ ଏପଟେ ଦୂଆର ମୁଅରେ। ସିଏ ତାର ବହି ପଢୁଛି ମୁଁ ଏଇଠୁ ବଇଛି।
ଆଜ୍ଞା।
ଫୋନ ନାହିଁ କିଛି ନାହିଁ ସେ କଣ କରିବ ବହି ପଢୁଛି।
ଆଜ୍ଞା ଭାଗବତ ବହି।
ଆଁ।
ଭାଗବତଙ୍କ ବହି।
ନା ମ ଜୟଗୁରୁ।
ଆଜ୍ଞା ଆଜ୍ଞା କା। ଆପଣ ଯଦି କାଲି ନେମାଳ ଯାଉଚନ୍ତି।
ହୁଁ।
ଆପଣ ଗୋଟେ ଛୋଟିଆ କାମଟେ ମୋର କରିବେ।
କୁହନ୍ତୁ।
ମତେ ଜଣେ ଗୋଟେ ଲୋକଟେ କହିଥିଲେ।
ହୁଁ।
କି ମାନେ ଆମ୍ଭେ ଆମେ ଯାହାକୁ ଅତି ନିଜର ତି ମନରୁ ଚାହିଁଥିବୁ। ଯଦି ସେ କେବଳ ମାନେ ଲେ-ସ୍ତ୍ରୀ ଲୋକ ମାନଙ୍କ ତ ସେ ଲୋକ ଆପଣଙ୍କୁ ଯଦି ହନୁମାନ ଚାଳିଶା ବହି ଦିଅନ୍ତେ। ତ ଆପଣଙ୍କର ଯେକୌଣସି ଜିନିଷ ରଖନ୍ତୁ ବାର୍ ବାର୍ ଅସୁବିଧା ହଉଛି। ତ ସେ ଜିନିଷ ଟା ଶୁଭ ହବ। ଆପଣ ଖାଲି ଏ ଛୋଟ କାମ ଟିକେ କରିପାରିବେ?
ମୁଁ ଆଣିବି ତ?
ଆଜ୍ଞା।
ଆପଣଙ୍କୁ ଦେବି?
ଆଜ୍ଞା।
ହଉ।
ହନୁମାନ ଚାଳିଶାଙ୍କ ବହି ଛୋଟ ବହିଟେ।
ହୁଁ ହୁଁ।
ଆଜ୍ଞା ମନେ କରିକି ଟିକେ ଆଣିିବେ କାଲି।
ନିଶ୍ଚୟ।
ଆଜ୍ଞା।
ଆପଣ ତ ପାଖିରେ ଥିବେ ମନେ ପକେଇଦେବେ।
ଆଜ୍ଞା ନିଶ୍ଚୟ ଆପଣଙ୍କର ମନ ପକେଇ ଦେବି। ଆଜ୍ଞା। ଆଉ।
ସେଠି ସବୁ ଅନଲାଇନ୍ ହଉଛି ତ?
ଅନଲାଇନ ହେବ- ହବନି ମା ଆଜ୍ଞା।
ହବନି?
ନାଇଁ ଅନଲାଇନ ହବ ନାହିଁ।
କାହିଁକି ନା ମୋ ପାଖରେ କ୍ୟାସ୍ ହିଁ ଶହେ ଟଙ୍କା ଅଛି।
ତ ଆମେ ଅଛୁ।
ଯଦି କାଲି ଦିଅନ୍ତି ପେସେଣ୍ଟ ପଇସା ଶହେ ଟଙ୍କା ଏଘ୍ର ଦୁଇଶହ ଟଙ୍କା।
ଆମେ ଅଛୁ। ଯେହେତୁ ଆମ ପ୍ରିୟ ପ୍ରୀତିମାନ ପ୍ରୀତିଙ୍କୁ କିଛି କିଛି ମୁଦ୍ରା ଆମେ ନ ଦେଇ ପାରିବୁ
ସ୍ଵର୍ଣ୍ଣ ମୁଦ୍ରା ମୁଁ ନାକ ଦରଜ ହେଇ ଯାଇଚି ସେ ନାକ ର
ଆଜ୍ଞା?
ସେ ନାକରରେ ମୋ ନାକ ପୁରା ଦରଜ ହେଇଯାଇଚି ନାକର ଟେ ଚେଞ୍ଜ କରିବି।
ଆଜ୍ଞା। ତ ଆମଙ୍କର ଟିକେ ସୁବିଧା ହୋଇଗଲେ ଆମେ ଆପଣଙ୍କୁ ଜିନିଷ ଦେଇଦବୁ।
ମୋର ଦରକାର ନାହିଁ।
ଦରକାର ଅଛି।
ସେ ଦିନଠୁ କହିଛ ଟି ଆଣିଦେବି ଆଣିଦେବି ସେଉଠୁ ଆଣି ଦେଇଥିଲ?
କିଆଁ ଆଣି ନାହିଁ?
ସବୁ କଥା ମୁଁ ଯେତେବେଳେ ଯାହା କହୁଛି ତମର ତାପରୁ ତାପରେ ଗୋଟେ କଣ ହଉଛି।
ହଉନି ନେହି ନାହିଁ ନାହିଁ।
ଗୋଟେ ଗାଡି ଇଏ ହେଲା ମୁଁ କହିଲି ଆମ ଗାଡି ଏଇଟା ହେଇଛି ହେଇଟା ହେଇଯାଉ।
ନାହିଁ ଏକେ - ନା ନା ନା ନା। ନା ନା ଆପଣ ବୁ ଟିକେ ବୁଝନ ବୁଝୁନାହାନ୍ତି ଆଉ ବୁଝନ୍ତୁ ଟିକେ।
ମତେ ବୁଝାନ୍ତୁନି ଚୁପ୍ ହୁଅନ୍ତୁ। ସେଦିନ ହେମତି ଆପଣଙ୍କ ବୁଦ୍ ଦ୍ଧିରେ ଆପଣ ମତେ ପଇସା ଦେବେ ମୁଁ ଭାବିକି ମୁଁ ଆଜି ଦି ସବୁ ପଇସା ପଠେଇଦେଲି। ମୋ ପାଖ୍ ଖରେ ଟଙ୍କାଟା ନାହିଁ। ମୁଁ କଣ କରିବି? ହେଣୁ ତାଙ୍କୁ କହିଲି ସେ ସେଇଠୁ ମତେ ପଇସା ପଠେଇଲେ ସେ ସେଆକୁ ଖର୍ଚ୍ଚ କରୁଛି।
କେତେ ଟଙ୍କା ପଠେଇଛନ୍ତି?
ସେ ଯେତେ ଟଙ୍କା ପଠାନ୍ତୁ ଆପଣ ଏତେ ଜାଣିବା କ'ଣ ଦରକାର।
ଆଚ୍ଛା। ଏଥିଲାଗି
ମୁଁ ତମେ ଦବ ମୁଁ କହିଲି ତମେ ଦବ୍ କଥା ହଉନାହିଁ ମାନେ ପଇସା ପାଇଁ ଏସବୁ କଥା କୁହନି ହେଲା। ତମେ ତ କହିଲା ଦବ ଦେଲାନି ହେଠୁ ମୁଁ କହିଲି ହଁ ତମେ ଦବ ସେଥିପାଇଁ ମୁଁ ଦିଦିକୁ ପଠେଇଦେଲି। ହଁ ହେଡୁ ମୋ ପାଖରେ ଟଙ୍କା ଟା ନାହିଁ। ମୁଁ କ'ଣ କରିବି? ଏଠୁ ବାଧ୍ୟ ହେଇକି ବୋଉଗତିରୁ ପୁଣି ହେନ ପାଞ୍ଚଶହ ଟଙ୍କା ଆଣିଲି। ମୁଁ ଜାଣିଛି ମୋ ପାଖରେ ନାହିଁ। ମୁଁ ଖର୍ଚ୍ଚ କରିଦେଇଛି।
କାହିଁ ମୋ କତିରୁ ସେଠୁ ନେଲେନି।
ମୁଁ ଗଲିିନି ଆଉ। ତାପରେ ପୁଣି ବାବା ଆଜି ଡ୍ରେସ ନେଇଯାଇଛନ୍ତି ଦବାକୁ। ତିଆରି। ସେ ଆଜି ନେଇ ନେଇଯାଇଛନ୍ତି। ସେ କୋଉନ ଦବ ସିଏ କଣ ବେଧେ ପାଞ୍ଚଶହ ଟଙ୍କା ଚାରିଶହ ଟଙ୍କା ନବ।
ସେ ଯୋନ ଆଣିବା ପୂର୍ବରୁ ମତେ ଟିକେ କହିବେ।
ହୁଁ। ନାଇଁ ନାଇଁ ଆପଣଙ୍କର ଏତେ ପ୍ରକାର ଟେନସନ୍ ଆପ୍
ଶୁଣନ୍ତ୍ ଶୁଣାନ୍ତୁ ଶୁଣାନ୍ତୁ। ଆମେ ଏଠି ଗୋଟେ କଥା ଡିସିଜନ୍ ନିଆହେଲା କି ଏ ଗାଡି ଆଉ ଯିବ ନାହିଁ। ଏଇ ଗାଡ଼ି ଏଇଠି ହିଁ ତାର ଶେଷ ହୁଁ ସମୟ। ଏଇଠି ହିଁ ସେ ଗାଡିିକି ଆମେ ହଟେଇବାକୁ ଚାହିଁଛୁ ଚେଷ୍ଟା କରିଛୁ। କଥାବାର୍ତ୍ତା ବି ହେଇ ସାରିଛି। ଏଗାଡି ଏଇଠି ହିଁ ହଟିଯିବ ଆଉ ଏଇଠୁ ଆଡକୁ ଯିବ୍ ବ ନାହିଁ ନିଶନ କହିଲାଙ୍କି।
କୋଉ ଗାଡି ସେଟା ତମେ ଯଉ ବେଲର୍ ନେଇକି ଆସ?
ଆଜ୍ଞା। କାହିଁକିନା ସେ ଗାଡି ଥରେ ମାନେ ବ୍ଲଡ ନେଇଛି ମାନେ ରକ୍ତ ନେଇ
ହୁଁ ହୁଁ।
ତ ସେ ଗାଡିିକି ଆମେ ଆଉ ୟୁଜ୍ କରିବାକୁ ଚାହୁଁନୁ କି ଆଉ ଆମେ ପରେ ଏମିତି ହଇରାଣ ହବାକୁ ଏମିତି ବାଟ ଅଧରେ କାହିଁକି ନା ସେ ଗାଡି ମୁଁ ନିଜେ ବି ନେଇକି ଯାଏ ବେଳେ ବେଳେ ମୋ ଟାଇମ୍ ପ୍ରାୟ ଟାଇମ୍ ସେ ଗାଡି ନିଜେ ନେଇକି ଯାଏ। ସେଥିଲାଗି ବାପା ଷ୍ଟ୍ରେଟଲି ମନ୍ ସିଧାମନା
ଲାଇନ୍ ନାହିଁ। ହୁଁ ସକ୍ଷୁ।
କହିଲେ କି ଆଉ ଦବାନି। ଏଇଟାକୁ ହଟେଇଦବା। ତାସ୍ ପରେ କେତେବେଳେ ସୁବିଧା ଦେଖିକି ସେଇ ପଇସା ଆଉ ଗାଡି କିଣିବା ନାହିଁ। ଗୋଟେ ଜାଗାରେ ଘର କିଣି ଜାଗା କିଣା ହେଇଯିବ।
ହୁଁ।
ତା ସେ ଗାଡି ଆମେ ନବା ନାହିଁ। ହଁ ହୁଁ।
ଆଜି ଗୋଟା କଣ ଗୋଟେ କଥା ହେଲା ରାନୀ କଲା ଶିଖୁ ଚନ୍ଦନ କଣ୍ଡ ଏମିତି କହିଲେ ହେଲା ରଞ୍ଜନ କାଲି ପଡ଼ିଛି ନା ମୁଁ କହିଲେ ତମର କୋଉ ଗାଡ଼ି ଦେବି ସେଠୁ ସିଏ କୋଉ ଗାଡି କଲା ଚୀକୁ କି ଚନ୍ଦନ ମୁଁ ଠିକ ସେ ଶୁଣିନି ସେଠୁ ସେଇଟା ବା କ ପ୍ରିୟା କପୁର ମୋର କାହା କଥା କହୁଛି
ଚନ୍ଦନ ଗଥାଥା
ଆମର କାହା ସାଙ୍ଗରେ ପକେଇଛନ୍ତି ପ୍ରମୋଦ୍ କଣ ପାଇଁ କି ଏତେ ବାଟ ପକା ହେଲା
ହଁ ଆଜି ଯାଇ ନେବା ଜାଣିବାରୁ ନା ହ ହ ହଁ
ହଉ ହଉ
ନ ନାପା
ଆପଣ ଯଦି ରାତିରେ ଶୋଇ ନଥିବେ ଆମେ କଲ କରିବୁ
ଓଛେ ହଁ ତୋଡାଟା ଫାଟା ସ ଏଥିରେ ମୋର ସାତ ସେମିଟର ହେଲାଣି
ମିଲ କ ମନ ଗୋଡ କତର ମୁଣ୍ଡ ଯାଇକେ କୋଟିପଣ କାଲି ତା ରହୁଛି
ହୁଁ ଥରିବ ଆଉ ସେଇଭଳିଆ ଜିନିଷ ହେଇଛି ଆଉ ଥରିବ ଆଉ ଏଇଟା କୁଣ ବେଶିଅ